ହ୍ୟାଲୋ।
ହ୍ୟାଲୋ।
ହେଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ଶୁବିଲା।
ସୁବିିଲା ନା ସୁବିିଲା ନା ତତେ।
ହ୍ୟାଲୋ।
ଆରେ ଶୁବୁନି କି ତତେ?
ହଁ ହଁ ଏବେ ଶୁବିଲା। ଆଉ କଣ କରୁଚୁ?
ଏଇ ବସ୍ ତିଲି ଆଉ ତୁ?
ବସ୍ ଥ୍ରୀ ଆଉ। ଆଉ ଖାଇସାଇଲୁଣି?
ନା ଖାଇନି।
ଆଉ କେତେବେଳେ ଖାଇବୁ?
ତୁ ଖାଇ ତୁନୁ।
ଆମ୍ ଗେ ମାମା କରିସାଇଲେ ରୋଷେଇ ଯାଇକି ଆଉ
ଆଉ କଲେଜ କେବେ କଣ ଖୋଲୁଚି?
କଲେଜ ତ ଖୋଲିବ କଉଛନ୍ତି। ଜୁଲାଇ ଫାଷ୍ଟ ୱିକ ଖୋଲିବ ବୋଲି ଆଉ ଆଉ ତମ କ ଉଁ ତ କଲେଜ ଗଲୁଣି ତୁ?
ହୁଁ ଖୋଲିଲାଣି କଲେଜ ମୁଁ ବି ଗଲିଣି କ୍ଲାସ୍ ବି ହଉଛି।
ଆଉ ସେପଟେ କଣ ଖବର ସବୁ?
ହଁ ଭଲ।
ଆଉ ତମ ସେପଟେ ମନ୍ଦିର ଫନ୍ଦିର
ହଁ ମନ୍ଦିର ଅଛି ଆମ ଗାଁରେ ଜଗନ୍ନାଥ ମନ୍ଦିର ଅଛି ରାମ ମନ୍ଦିର ଅଛି। ସବୁ ପ୍ରକାରର ମନ୍ଦିର ଅଛି।
ଓହୋ।
ଏବେ ରଥଯାତ୍ରା ହବା ପାଇଁ ବି ହଁ ବଡ଼ ମନ୍ଦିର ଟେ।
ଅ କଣ କେମିତି ପୂଜା ହୁଏ କେତେବେଳେ କଣ ହୁଏ ସବୁ?
କଣ କେମିତି ପୂଜା ମାନେ ଭୋର ପାସ୍ ଟାରୁ ଆଳତି ହୁଏ ଫାଷ୍ଟ ସକାଳେ।
ହଁ।
ତାପରେ ମନ୍ଦିରରେ ବି ଫୁଲ ଗୁନ୍ଥା ହୁଏ ଠାକୁରଙ୍କ ପାଇଁ।
ଓହୋ ଆଉ ରଥଯାତ୍ରା ପାଇଁ କଣ କେମିତି ରଥଯାତ୍ରା ପାଇଁ କଣ କେମିତି ସବୁ ହଉଛି ମନ୍ଦିରରେ?
ବି ଅଛି। ରଥଯାତ୍ରା ତ ଏଇ ବର୍ଷ ହବ ସେଥିପାଇଁ ଗୁଣ୍ଡିଚା ମନ୍ଦିର ବି ପ୍ରତିଷ୍ଠା ହେଇଚି। ଠାକୁରଙ୍କ ରଥ ବି ତିଆରି ହୋଉଚି ପିପିଲିରେ।
ରଥ
ହଁ।
ଓହୋ। ଆଉ ଏ ବର୍ଷର ରଜ
ହ ରଜ ହଁ ହେଇଥିଲା ଏ ବର୍ଷ ରଜ ମହୋତ୍ସବ ଆମ ଗାଁରେ ଦୋଳି ପଡିଥିଲା। ଆଉ। ଯେଉଁ ପିଲା ବି ସବୁ ଯାଇକି ସେଟି
କଣ ଗଲ ସବୁ ହେଟି ରଜରେ।
ଫଟୋ ଫଟ ଉଠେଇଲେ ଦୋଳି ଖେଳିଲେ।
ଓହୋ।
ଏଇ ବର୍ଷ ତ ଫାଷ୍ଟ ହେଇଚି ରଜ ପର୍ବ ମାନେ ରଜ ମହୋତ୍ସବ।
ଫାଷ୍ଟ ଫାଷ୍ଟ ହେଇଚି ଅଧିକ ବୋଧେ କିଛି ହେଇନଥିବ।
ନା ଖାଲି ଦୋଳି ଦି ଚାରିଟା ପଡିଥିଲା।
ଓହୋ ତମେ ଯାଇଥିଲ ନା ଯାଇନଥିଲ।
ହଁ ମୁଁ ଯାଇଥିଲି ମୋ ସାଙ୍ଗ ସହିତ।
ହୁଁ ହୁଁ। ଆଉ କଣ ପିଠା ପିଠା କଣ ସବୁ ହେଇଥିଲା ରଜରେ।
ରଜରେ ହେଇଥିଲା ଚକୁଳି ପିଠା।
କଣ।
ରଜରେ ଚକୁଳି ପିଠା ହେଇଥିଲା ଆଉ କିଛି ହେଇ ନଥିଲା କାହିଁକି ନା ମତେ କିଛି ପିଠା ଭଲ ଲାଗେନି।
ଆଉ ପୋଡପିଠା କରିନଥିଲ।
ପୋଡ଼ ପିଠା ମୋତେ ଭଲ ଲାଗେନି ସିଜା ପିଠା କଡ଼େଇ ପିଠା।
ଓହୋ। ଭଲ ଲାଗ
ହଁ ଚକୁଳି ପିଠାଟା ଭଲ ଲାଗେ ବେଶୀ।
ଓହୋ। ଯୋଉ ଆଉ ପୁଅର ଫର କଲେ ପିଠା
ନା।
ମିଠା ଜିନିଷ ଖାଇବା ପାଇଁ ଟିକେ ଭଲ ଲାଗେନି ଆଉ।
ହୁଁ ଆଉ ଯୋଉ କ୍ଷୀର ପିଇଲାଳେ ଚିନି ପକେଇକି ପିଇ ପ
ନା ବାବା ମତେ ମିଠା ତ ଖାଇବା ବି ଭଲ ଲାଗନି ଚିନି ପକେଇକି କେପିଇବି। ଖାଲି।
ହଁ କ୍ଷୀରଟା କୁହନ୍ତି ଚିନି ପକେଇ ପିଇଲେ କାଳେ ଭଲ ଲାଗେ ମତେ କ୍ଷୀରଉରା ସେମିତି ମିଠା ଲାଗେ ଚିନି କଣ ପକେ ପକେଇ ପିଇବ। ସବୁ ଗଛ ପତ୍ର ଲ